ହ୍ୟାଲୋ ହ୍ୟାଲୋ।
ହାଲୋ।
ସୁବିଲା କିରେ?
ହୁଁ ହୁଁ।
କହ କଣ?
ଆଉ
ପବନ ସାଉଣ୍ଡ ଟା ହଉଚି କିରେ?
ପବନ ସାଉଣ୍ଟୁ ନା ତ ପବନ ଟା ଏନା କ କସିକି ଜୋରେ ହେଲା ପବନ ଟା ନା?
ହଁ।
ହ
ସେଇଥିପାଇଁ ମୁଁ ତଳକୁ ପଳେଇଆଇଲି ପା।
ହୁଁ।
ହୁଁ?
ଆ ପିସି ଫିସି ଗୋଟେ ତିରିଶ ହଜାର ଦେଇକି କିଣିଆ?
କିଣଆ
ପି ସି ଗୋଟେ କିଣିିଲ ବଢଆ ହବ ଘରେ ବସିକି ବନଥ
ଘରେ ବସିକି ଖାଲି କେଞ୍ଚିବୁ ଆଉ କଣ।
ହୁଁ ଆରେ ଡେକଷ୍ଟପ ଟା ହେଟା ତ ରଖିବ ଘରେ।
କଣ ଡିଷ୍ଟପ ମାନେ
ଆ ସମସ୍ତେ କେମିତି ୟୁଜ୍ କରିବ ଘର ଘରେ ଜଣକାର ରହିବ
ମୁଁଉଟା ସମସ୍ୟାକୁ ଜଣେଇ ପାରୁଛିି କୁ ତାପରେ ଆଗକୁ କିଣିଲେ ଆଉ କରିଦେଲିି ସବ
ହୁଁ ସମସ୍ତେ ଆସିକି ଟିକ ଟିକେ ଚଳେଇବ
ହୁଁ ଚଲେଇବାରେ କଣ ଶିଖିବୁ ତ ଚଲେଇବୁ କଣ
ହୁଁ
କୁ ତୁରିଆ
ଆଁ
କୁତୁରିଆ ଭାବୁଛି ଆମକୁ ଆଉ
କିଏ
ତୁ
କେ ତୁ କଣ୍ଟା କରୁଚୁ କଟା କଲୁ କି
ତୁ ଆରେ ତୁ ଭାବୁଚୁ କି ଆମେ ଏ କଣ କହିବୁ ଜଣେଇ ହଉଛି ଗଲେ
ତମେ କଣଟା କହିବ ମ
ହଁପା ତୁ ଭାବୁଛୁ ସେଇଟା ହେଇଥା କହିଲୁ ଆସିବ ଚଲେଇବ ଟିକେ ଟିକେ ଆଉ
ଆଉ କଣ ନା ଜଣେ କଣ ଚଲେଇବକି ସମସ୍ତେ ମିଶିକି ଚଲେଇ
ଆରେ ଚଲେଇବା ଆଗେ ଶିଖିଲେ ଚଲେଇବୁନୁ ପୁଣି
ଦୋକାନ ଆମ କତଟା କଲୁ ଆମକୁ ଛଅଟା ବେଳ ଦରକାର ପିଶି
ସିଧା ହାପିଟା ର ତାର ତ ମନ ନାହିଁ ଆମସହ ମିଶିବାରେ
ତା କଥାଛାଡ ହେଟା ମିଶି ଲେ ମିଶୁ ନହେଲେ ନାହିଁ କେନ୍ଦଲା ଟା ହେଟା
ହୁଁ ଉଁ
ତାଙ୍କ ର ପରିସ୍ଥିତି ଭଲ ରହୁଛି ବୋଧେ ଆଉ ଆମର ତ ପରିସ୍ଥିତି ଆଡ଼େ ପେଲୁଛି ଆମକୁ ଯେ କହଉଛି ପଇସା କମାଅ ପଇସା କମାଅ
ପଇସାକାମଅ ଖାଲି ପଇସାକମାଅ
ଆଉ ପରିସ୍ଥିତି ଭଲ ଅଛି ତାର କଣ ଦରକାର ଆଉ ତାର ପ୍ରେସର ପଡିଲେ ନା କଣ ତାକୁ ବି ଘର ଲୋକ ପୁଅ ପୁଅ ତାକୁ ଘର ଲୋକ ବାଧ୍ୟ କରିପାରିବେନି ତାକୁ ବୟସ ହେଇନି କିଛିହେଇନି। ଛୋଟ ପିଲାଟା କହୁଛନ୍ତି।
କଣ?
ସିଏ ହବ ଆଉ ଟିକେ ଆଉ ଦୁଇ ବର୍ଷ ଭଳିଆ ଗଲେ ଆଉ ତାର ସମୟ ଆସିବ ଆଉ
ସେ ଛୁଆଟାଏବେ
ଉଁ ହୁଁ
ତାକୁ ଘର ଲୁକ ଆଉ କିଛି କହିବେ କି ପଇସା କମାଅ ବୋଲି କାଣା?
ନା ନା
ଆମେ ତ ବଡ ପିଲା ହେଲେଣି ହେନ୍ଦୀ ଆମ ଘରେ କହୁଛନ୍ତି ପଇସା କାମଅ ଆଉ
ଆରେ ଆମର ଏଠି ମାନେ ମୁହଁରେ କହୁନାହାନ୍ତି କିନ୍ତୁ ପଛରେ ବି କହୁଛନ୍ତି ଘର ଲୋକ ହିଁ ପଛରେ କହୁଛନ୍ତି
ହଁ ଵା
ହଁ ମୋ ବାପା ମତେ ଏପଟେ କହିଦଉଛି ପ ପାଠ ପଢ ୟିଏ ସିଏ କର ହେଟୁ ପଛରେ ଏ ବୋଉରା ବୋଉ ହେରା ଙ୍କ ସାମ୍ନା ରେ କହୁଛି ଆଉ ମୋ ପୁଅ ସବୁ ସବୁ ପିଲା ଆସି ଚାକିରି ବାକିରି କରି କେତେ କଣ ପଇସା ରୋଜୋଗାର କରୁଛନ୍ତି ମୋ ପୁଅ ଏତବଳ ଯାଏ ପଢୁଛି ପଢୁଛି ଖାଲି ଆଉ
ହିଁ ହିଁ
ଉପରେ ସେ ଉପର ମାନେ ହେଟା କହି ପାରୁଛନ୍ତି ପଢପାଠ ପଢ ଯେତେ ଯେତେ ପାଠ ପଢ ଯେତେ ସମୟ ପଢିବା କଥା ପଢ ଚାକିରୀ ଆସିଲେ ପକେଇବୁ। ଦୁ ଘରର ଲୋକ ହେଆଡେ କହୁଛନ୍ତି ଦେଖିଲା ବେଳକୁ ଆଉ ତାଙ୍କର ଇଚ୍ଛାଯେ ବୟସ ଫଇସ ହେଲାଣି ହେଲାଣି ନା ଜଲଦି ପଇସା କମାନ୍ତୁ ଆଉ ତାଙ୍କୁ ବି ପ୍ରେସର ଟା ପଡୁନି କି ତାଙ୍କର ବଳ ବଳ ଗଲାଣି ନା ଗଲା କେତେ ଖଟିବେ ଆଉ।
କେତେ ଖଟିବେ ଆଉ।
ହୁଁ।
କାମ ପୁଅ ଯେ ଆମେ କରିବା ନା ଆଉ।
ଶୁଣିଲାମାନେ ତାଙ୍କୁ ଟିକେ କଷ୍ଟ ପଡିବ ଆଉ ସହି ବାକୁ ତାଙ୍କୁ
ଖଡ ଖଡ ହଉଛି କଣ କି?
ଏ ପବନ ପବନ ସାଉଣ୍ଡ ଟା ହଉଥିବ।
ହୁଁ।
ଆଉ କଣ ତରକାରୀ ହେଇଥିଲା ତମ ଘରେ କି ତମ ଘଣ ଘରେ କଣ ତରକାରୀ ହେଇଥିଲା?
ଚିକେନ ହେଇଛି ଖାଇବୁ?
ଆମ ଘରେ ଅଣ୍ଡା ହେଇଛି ଖାଇବୁ ଆମର ତ ଖାଲି ଆଇଁଷ ସବୁଆଡେ ଆଉ।
ମୁଁ ଖାଇଲି ରୁଟିକୁ କ୍ଷୀର।
ରୁଟି କୁ ଆଉ କଣ?
କ୍ଷୀର।
ଓହୋ ଭଲ ତ ଖାଉଛୁ ଭିଟାମିନ ଫିଟାମିନ ଜିନିଷ ଆଉ।
ଖାଉଛି କାଇଁ ଦେହରେ ଲାଗୁଛି?
ଆମେ ଲେମ୍ବୁ ଲ ଲେମ୍ବୁ ଲଙ୍କା ଆଉ ଆଳୁ ପୁଡା ଆଉ ପଖାଳ ଭାତ।
ଆରେ ସେଇରା ହିଁ ଖରାଦିନ ଭଲ ଖାଦ୍ୟ।
ଶାନ୍ତି ଲାଗୁ ଖାଇଲେ ସେଇରାକ ହୁଁ କାମ ହଁ କର କୁଟେ ଆସ। କଣ ବୁଲିଲାଗ ଗୋଟେ ମାନେ ଗୋଟେ ଲାଗୁଥିବ ଟିକେ ଏ ଥକା ଲାଗୁଥିବ ଆଉ ଥକା ଲାଗୁଥିବ ଖାଇଦବ ପଖାଳ ଫଖାଳରେ ପୁଡା ଫୁଡି ମିଶା ମସ୍ତ ଲାଗେ।
ଆଉ ଆରେ ତ ଭଣଯା ସମିଟି କରିଦେଲା ସବୁ କି?
କଣ?
ସବମିଟ କଲା କିି ସବୁ ତୋ ଭଣଜା?
ନା ସେ କଥା ହଉ ତାର ହେଇନି ବଧେ କମ୍ପ୍ଲିଟ ଆଉ ଦି ତିିଟା ବେଳଥବ ବଧେ ଆଉ କମ୍ପ୍ଲିଟ କରିଦବ ଆଉ।
ଆଜି ସବମିଟ କରିଦବ ବୋଧେ ଆଉ।
ହୁଁ ମୋର ଅଛ ଆହୁରି କେତେ ଆହୁରି
ମୋର ତ ଏଟା ଗୋଟେ
ଆରେ ଆରେ ଏ ସି ଟା କୁଆଡେ ପବନ ହଉନି
ଆରେ ତଳକୁ ଯାବେ ଛାତରେ ହୁଏନି ପବନ।
ଆରେ ଏସି ପାଖରେ ଠିଆ ହେଇଯାଇ ଯୋଉ ଏସି ପାଖରେ ଏମ ଗରମ ପବନ ମସ ବାଟୁଛି କି?
ଗରମ ପବନ ବଡଉଛି ଏସି ଟାରେ ହଁ।
ଏ ସସି ଟା ଯୋ ମ ମିସିନ୍ ଯଉଇଭର୍ଟର ଟା ନା କଣଉ ଇନଭଟର।
ତା ଆଉ ଘରରେ ପବନ ଦିଅନ ନାଇଁ।
ଧ କନ ବନ କଟୁଛି
ଗରମ ପବନଡ ଯଟା ବାଇ ଯୋଉ ମାନେ ମଟରଟା ଯୋଉଟା
ହୁଁ ହୁଁ ଆଉ ଫାନ ପୋଟେ ଯୋଉ ଫନ୍ ବାଲା ଟା ସେଟା ଭିତରୁ ଟାଣୁଥିବ ସେ ପବନ ଦେଖିଲାବେଳକୁ ବାହାରକୁ ପଡୁଥିବ।
କଣ ଟା?
ଆରେ ପବନଟା ତ ଏ ବାହାରକୁ ଆସୁଛି ଭିତକୁ କେିତି ଯାଉଛି ପବନା।
ବାହାରକୁ ହେଇଛି ମାନେ
ଆଉ ଫ୍ୟାନ ଟା ଲାଗିଚି ମୁଁ ଆଗରେ ଏ ଯୁ ଇନଭର୍ଟରରେ
ହଁ।
ପବନ ଟା ଆମକୁ ଦଉଛି ଇଆଡୁ ଏଫ୍ୟାନ
ମାନେ ବୁଝିପାଇ
ମାନେ ଏଇଠି ଫ୍ୟାନ୍ ପାଖରେ ବସିଛି ପବନ ଟା ହଉଛି ବସିଛୁ।
ଆଉ ହେଇଥିାପାଇଁ ଖଡ ଖଡ କରୁଛୁ ତୁ କଲଟାକୁ ବେକାର କରିବୁ ଆଉ। ଆଁ।
ଏଲା ଶ ସୁଭିଟ ଶୁଭିନ
ନାଇଁ।
ଇ ମା ପବନ ଟା ବାଜିଲାଣି।
ମୁଁ ହେଇଥି ପାଇଁ ଛାତ ଉପରେ ବଇଥିଲି ତଳକୁ ଆଇଲି ଖଡ ଖଡ଼ ହେଲା ବୋଲି। କଣ ପବନ ହଉଛି ତମ ଏସିରେ?
ଏସି ରେ ମାନେ ଫ୍ୟନ୍ ନହେଲେ ପବନ ଟା ଭିଡୁଛି ଭିତରକୁ ଆଉ ଭିତରେ ରୁମ କୁ ପବନ ଟା ଯାଉଛି। ଧିର ପବନ ଟା ବାହାରକୁ ଦଉଛି।
କଣ ଏସି ପବନ ଟା।
ତା ଯୋଉ ଇନଭେଟର ଟା ଛାତ ଉପରେ ଯୋଉଟା ଲାଗିଛି।
ହଁ।
ସେ ପବନ ଆମକୁ ଦଉଛି ଗୋଟେ ଛାତ ଉପରୁ ଏଁ।
ଛାତ ଉପରୁ ମାନେ ଘରକୁ ଭିଡୁଛି ଘର ଭିତରକୁ।
ଆରେ ଘରକୁ ତ ଯାଉଛି ରୁମକୁ ପବନା କିନ୍ତୁ ଏଠି ତ ଭିଡିଆ କଥା ପବନଟା ଏଠି ତ ବାହାରି କୁଚି ପବନ ଟା।
ଆରେ ସେଇଟା ଗରମ ପବନ ଟା ବାହାର କରୁଛି ଘରୁ ହେଲା।
ହଁ ଜାଲି ଗୋଟେ ହଁ ତା ହଁ ତା ଜାଲି ଭିତରେ ଯୋଉ ଜାଲି ଉରା ପଛଟେ ଲାଗିଛି ଜାଲି ଭିତରେ ପବନ ଟା ଆଶୁ। ଯାଉଛୁ ତମ୍ବା ଜାଲି ଗୁରକ୍।
ଆଉ ଯୋଉ ବେଶୀ ଲଗେଇବନି ଖରାରେ ପୁଅ ଫାଟି ବ ଯେ ସବୁ ମରିବ।
ହୁଁ ଏ ଖରା ଫାଟୁ ଥିଲା।
ଆରେ ନାହିଁ ତୁ କ ଜାଣିଛୁ ବେଶୀ ଲଗେଇଲେ ଫାଟିବନି।
ବେଶୀ ସମୟ ଲଗେଇଲେ ମାନେ ରଖିଲେ ଲଗେଇ ରଖିଲେ ଓ
ଏନି ଟାଇମ ଲଗେଇଲେ କି ଗରମ ହେଇକି ଫାଟି ଏରା ବା।
ଓ
ଆଉ ଯଦି ଇଏ ଭୋଲଟେଜ ପାଇବନି ଫାଟିଯିବ ରେ ପୁଅ।
ଭୋଲଟେଜଟା ତ ଆମର ଲଗେଇଛୁଇ ଏ ଯଉ ଏଇଟା କଣ କେ ଷ୍ଟାବିଲାଇଜର।
ହୁଁ ହୁଁ।
ଏଟା ସୁବୁ ନର୍ମା ଭୋଲଟେଜ ଯେତିକି ଆସିବା କଥା ଆସିବ। ଆଉ ଡାଇରେକ୍ଟ ଲଗେଇଥିଲେ ଦୁଲୁଦାଲ ଭୋଲ୍ଟେଜ ଆସନ୍ତା ଆଉ। ଆଉ ମଟର ମଟର ଫଟର ଯଦି ପୁଡିଲା ଗଲାରେ ପୁ ମଟର ଫଟର ଅଧିକ ପୋଡିଗଲା ହେ ଯୋଉ ଖୁଣ୍ଟିରେ ଗୁରା।
ହଁ।
ଟ୍ରାସଫର ପୋଡ଼ିଗଲା ମାନେ ଏଟା ବି ପୋଡିଯିବ।
ଉଡ଼ି ଜୀବନୀ ବେ
ଫ୍ୟାନ ଟାକୁ କୁ ନିଆ ଭହାରି ପଡିଛି ଟ୍ରାସଫର ପୋଡିଲା ଆକୁ।
ହେରା ତ ତମେ ନ ଲଗେଇଥିଲେ ଲଗେଇଥିଲେ ପୁଡି ଯାଇପାରେ।
ହୁଁ।
ନ ଲଗେଇଥିଲେ କଣ ପୁଡିବ?
ଟ୍ରନ୍ସଫର ପୋଡିବା ପୂର୍ବ ଗୋଟେ ଝଟକା ପୁରା ଦଉଛି ପୁର ଅ
ହୁଁ କରେଣ୍ଟ କି ତିଆରି କରେଣ୍ଟ କିମିତି ତିଆରି କଲେ,?
କରେଣ୍ଟ ତ ଆଗରୁ ତିଆରି କରିଥିଲେ ଖାଲି ହେଇଟା ଆଣିବା ପାଇଁ ବାହାରି କରିବା ପାଇଁ ଗୋଟେ ମିେସିନ୍ ଫିସିନ୍ ଦରକାର ସେଟା ସେଟା ତିଆରି କରୁଥିଲା ଆଉ।
ନାଇଁ କିଏ ଆବିଷ୍କାର କରା କି?
କେଜାଣି, କରେଣ୍ଟ ଫାଷ୍ଟେ ଟର୍ବାଇନ୍ ରହିଛି। ଟର୍ବାଇନ୍ ଟା ଯିଏ ଆବିଷ୍କାର କରିଥିବ
ହୁଁ।
ଉଁ ହୁଁ।
କରେଣ୍ଟ ତାର୍ ଟରବାଇନ୍, ପରେ ପରେ ସୋଲାର ହେଟୁ ଆସୁଛି। ଆଉ କଣ ଏ କୋଇଲା ଏଗୁରା କୋଇଲାରୁ କରେଣ୍ଟ ବାହାରେ କି? ହୁଁ ତାର ପବନ ତାପରେ ଯୋଉ ଫ୍ୟା, ନ୍ ଏଇଟା ସେଇଟା ତ ଟରବାଇନ୍ ହବ ନା
ହୁଁ ହେରା ତ ସବୁ ଯୁଆଡେ ବେଶୀ ପବନ ସିଆଡେ ସବୁ ଲାଗିଛି ଫ୍ଯାନ୍ ବଡ ଫ୍ଯାନ୍
ହୁ। ଆରେ ଚାଇନା ରେ କଣ କରହୁଛନ୍ତି କହିଲୁ?
କଣ?
ତାଙ୍କର ଯୋଉ ଯୋଉପଟେ ବେଶୀ ଲୋକ, ଲୋକ ସେରା ଚାଲୁ-ଚାଲୁଛନ୍ତି ଯୋଉପଟେ
ହ
ସେଇଠି ସିଏ ଟରବାଇନ୍ ଲଗେଇ ଦୋଉଛନ୍ତି।
କଣ?
ଯୋଉଟା, ଯୋଉ ପଟେ ଲୋକ ଚାଲୁଛନ୍ତି।
ହଁ।
ସେଇ ରାସ୍ତା ମାନକରେ ସେମାନେ ଗୋଟେ ତ ମାନେ ଫ୍ଲୋର ତଳେ ଟରବାଇନ୍ ଲଗେଇ ଦୋଉଛନ୍ତି।
ହୁଁ ହୁଁ।
ସେ ଚାଲି ବାଠୁ କରେଣ୍ଟ ବାହାରିବ। ଚାଲି ଚାଲି ଲୋକ
ଇଣ୍ଡିଆରେ କରିବା କଥା ଯୋଉ ଗାଡି ଚାଲୁଛି ଏତେ ମୁଁ କିରେ
ହୁଁ। ତିନିଟା ତ ଏଇଠୁ ଯାଏଁ ଯିବ ଯେ ବାଇକ୍ ଧରି ଯିବ। ଜା-ଝାଡା ଗଲେ ବାଇକ୍ ଧରିି ଯିବେ। ଚାଲୁଛିକି, ବାଇକ୍ ଧରିକି ଗଲେ ବି ତମର ଗଲେ ବି ହେଇପଟେ ମାନେ ଲଗେଇବା ପାଇଁ ଦିଆ ହୁଏ। ଆଁ।
ଆଜି କାଲି କିଏ ଚାଲୁଛି କି ଏଠି? ଆଗରୁ ବା ଢେଙ୍କାନାଳ ଆସୁଥିଲେ ଚାଲି ଚାଲି।
ହୁଁ। ଏବେ ଯୋଉ ଲୁକରା ହେଲ୍ଦି ଯୋଉ ହେଲ୍ଦି ଲୁକରା ବାହାରୁନାହାନ୍ତି
ହୁଁ। ସବୁ ତ ଏମିତି ସାର ଖାଇକି ସବୁବେଳେ
ହଁରା ସବୁ ମୁଟା, ମୁଟା ହେଇିକି ଚର୍ବିରା ଓହଳି ଉଳାକି ହେଇ ରହୁଛି ଦେଖିଲେ ରାଗ ଲାଗୁଛି।
ଆଁ।
ଦେଖିଲେ ରାଗ ଲାଗୁଛି ଏରାଙ୍କୁ।
କହିଲି ଦଶ ମିନିଟ୍ ହେଲା କାଟିକି କରୁଛି।
ହଁ ରହ। ମୁଁ ଗୋଟେ କରୁଛି ଆଉ?
ହଁ।